ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ଯାଉଛି ରୁଟି କରିବି ଆଉ ଆପଣ?
ମୁଁ ଏଇ ସର ରଖୁଥିଲି ଘଅ ବନେଇବା ପାଇଁ ଆଉ।
ଆଚ୍ଛା କେମିତି ବନଉଛନ୍ତି କି?
ନା ଦି ପ୍ରକାର ଅଛି ଦୁଇ ପ୍ରଣାଳୀରେ ମୁଁ ବନାଏ। ଗୋଟେ କଣ କରିବେ କହିଲେ କ୍ଷୀରକୁ ଭଲସେ ଫୁଟେଇଦେବେ। ତାକୁ ସେଠୁ ଫ୍ରିଜ ରେ ରଖିଦେବେ ଟିକେ ଥଣ୍ଡା ହେଇଯିବ ନରମ ଉଷୁମ ଯେମିତି ଟିକେ ରହିବ। ତାକୁ ଫ୍ରିଜ ରେ ରଖିଦେବେ ଫ୍ରିଜ ରେ ରଖିଲେ ତା ସର ସେଟା ପୁରା ମୋଟା ହିସାବ ରେ ଆସିବ।
ହଁ।
ସର କରିକି ଚଉଦରୁ ପନ୍ଦର ଦିନ ବା ଦଶ ଦିନ ଯେତିକି ଆପଣଙ୍କର ସର ବନୁଛି ତାକୁ ରଖିଦେବେ ରଖିକି ନେକ୍ ତ ଚଉଦ ପନ୍ଦର ଦିନ କଣ କରିବ ନା ତାକୁ ବାଟିଦେବେ ଶିଳରେ ବାଟି ଦେବେ ବାଟିକି ତାକୁ ଥଣ୍ଡା ପାଣି ରେ ଗୋଳେଇଦବେ। ତା ଉପରକୁ ଯେତେ ସବୁ ମ ଖ ତାର ଲହୁଣୀ ସବୁ ବାହାରି ଆସିବ।
ଆଛା।
ଲହୁଣୀକୁ ଗୋଟେ ପାତ୍ରରୁ କାଢିକି ତାକୁ ନିଆଁରେ ଗରମ କରିବେ।
ଆଚ୍ଛା।
କେତେ ସମମ ଗରମ କଲା ପରେ ତା ଉଁ ଘିଅ ଟା ବାହାରିଯିବ ଏପଟ ଯୋଉ ଲହୁଣୀର ଯୋଉ ଛେନା ଅଂଶ ଟା ଛେନା ଅଂଶ ଅଲଗା ହେଇଯିବ ସେ ଘିଅ ବି ତମେ ବାହାର କରି ଖାଇଲ ସେ ଛେନାଟା ବି ଖାଇବାକୁ ବହୁତ ବି ଟେଷ୍ଟ ଲାଗେ। ହେଇଟା ତ ଗଲା ତମେ ଶିଳରେ ବାଟିଲ? ଆଉ ଗୋଟେ ବିନା ବ ତାର ବି ସହଜ କଣ ସେମିତି ସର ରଖିଦବ ତାକୁ ମୁଁ କଣ କରେ ନା ସେ ସରକୁ ଫ୍ରିଜ ରୁ ଅଧଘଣ୍ଟା ପାଇଁ କାଢ଼ିଦେବି ଯଉଦିନ ଘିଅ ବନେଇବି ଆଉ ତାକୁ ବାଟା ବୁଟି କରେନି ସବୁ ସମୟ ଯଦି ନଥିବ ସେ କଡେଇ ରେ ସିଧା ହି ସରକୁ ହିଁ ଢାଳି ଦିଏ
ଆଜ୍ଞା
ସେ ତାକୁ ଢାଳିଦଲେ ସେ ଫୁଟିବ ସେ ଫୁଟି ଫୁଟି ଉଁ ତାର ଘିଅ ଅଂଶ ଯେବେ ଯାକ ନ ବାହାରିଛି ତମେ ତାକୁ ଚଲଉଥିବ ମାନେ ଯେ ସେତେ ଆଗେ ସେ ସବୁ ଏକାଠି ନରମ ମିଶିଯାଏନି- ଗୋଳଉଥିବ ଆଉ।
ଆଚ୍ଛା।
ପରେ ଘିଅ ବାହାରିଲା ତା ତଳେ ଭିତରେ ଯୋଉ ଛେନା ରହିଲା ସେ କେତେ ଟେଷ୍ଟ ଲାଗେ ଘିଅ ବାହାରିଚି। ମୁଁ ଏଇ ପ୍ରଣାଳୀ ଟା ଯୋଉ କଲି ତାପରଠୁ ଆଉ ଏ ବଟାକୁ ଗଲିନି କିଏ ଆହୁରି ବାଟିବ କିନ୍ତୁ ବ ପ୍ରୋସେସରେ ସେଇ ପ୍ରଣାଳୀରେ ଟିକେ ଅଧିକା ଘିଅ ବାହାରେ ଏଇଥିରେ ଟିକେ କମ୍ କିନ୍ତୁ ସମୟ ଯଦି ହେଇଥିବ। ତମେ ବାଟିକି କରିବା ପାଇଁ କରିପାରିବ।
ନାଁଇ କେତେ ଜଣ ଗ୍ରାଇଣ୍ଡିଙ୍ଗରେ ବି କରିଦିଅନ୍ତି ନା। ଗ୍ରାଇଣ୍ଡରରେ ବି କଣ ବରଫ ପକେଇକି ନହେଲେ ଥଣ୍ଡା ପାଣି ପକେଇକି ତାକୁ ଗ୍ରାଇଣ୍ଡିଂ କରିଦେବେ। ଗ୍ରାଇଣ୍ଡିଙ୍ଗ କଲା ପରେ ପୁଣି ତାକୁ ସବୁ କାଢିକି ତାକୁ ପୁରା ଧୋଇକି ପୁରା ମଖନ ଟା ବାହାର କରି ଚୁ ପୁଡି ଚୁପୁଡି ବାହାର କରିକି ତାକୁ କରେଇରେ ପକେଇଲେ ଭଲ ତେଲ ମାନେ ତାର ଘିଅ ଟା ବି ଭଲ ବାହାରେ।
ସେଇଥିରେ ବେଶୀ ଘିଅ ବାହାରେ ନା
ମୁଁ ଯେମତି କରିଥିଲି ମୁଁ ଥରେ ଏମିତି କରିଥିଲି ଏମିତି ଟ୍ରାଏ କରିବା ପାଇଁ ସର ରଖି ରଖିକା ମୁଁ କଣ କରିଲି ନା ତାକୁ ମାନେ ସେଇ ସରକୁ କାଢ଼ିଦେଲି ଆଉ ସେଥିରେ ଥଣ୍ଡା ପାଣି ପୁରା ମିଶାଇଦେଲି ମିଶେଇକି କିଛ ସମୟ ପାଇଁକା କରେଇରେ ବସେଇଦେଲି ସେ ଟିକେ ଟିକେ ଫୁଟିଲା ଫୁଟିଲା ପରେ ତାକୁ ମୁଁ ବନ୍ଦ କରିଦେଲି ପୁରା ଥଣ୍ଡା ହେଇଗଲା ପରେ ସେ- ମାନ ତାକୁ ତା ଭିତରେ ଗୋଟେ ଗ୍ଲା ଗ୍ଲାସରେ ପାଣି ଫୁଲ କର ରଖିଦେଲି ମାନେ ଯେତିକି ଦରକାର ଯେମ ପଡିବନି ସେଇ ଗ୍ଲାସ ଟାକୁ ସେ କରେଇରେ ଯୋଉରେ ଫୁଟେଇଥିବେ ତା ଭିତରେମ ଚାପିକି ଥୋଇଦେବେ ଥୋଇ ଦେଇକି ତାକୁ ନେଇକି ଆପଣ ଫ୍ରିଜ ରେ ରଖିଦେବେ ଫ୍ରିଜ ରେ ଆପଣ ଦି ତିନି ଘଣ୍ଟା ରଖିଲା ପରେ ତାକୁ କାଢି ଆଣିବେ ସେ ଗ୍ଲାସ ପାଣିକୁ ମାନେ ଗ୍ଲାସ ଟାକୁ କାଢି ନେବେ ଆଉ ଯାହା ଥିବ ତଳେ ତାକୁ ମାନେ ଗୋଟେ ପାତ୍ରରେ- କାଢିଦେବେ ପାଣି ଟାକୁ ଦେଖିବେ ଉପରେ ସବୁ ସରଗୁରା ଥିବ ଆଉ ପାଣି ଗୁଡା ସବୁ ନିଗଡିଯିବ ଗୋଟେ ପାତ୍ରକୁ ସେ କରେେଇରେ ଯୋଉ ଗୁଡା ରହି- ରା ଯଉ ସରଟା ରହିଲା ତାକୁ ଆପଣ- ଫୁଟେଇବେ ଆରାମସେ ଘିଅ ବାହାରିବ ଆଉ ଭଲ ଘିଅ ବି ବାହାରିବ ମୁଁ ଥରେ କରି - ଥିଲି ମାନେ ଝିନଝଟ କାମ ତ ଏଇ ଗ୍ରାଇଣ୍ଡିଙ୍ଗ କଲେ ଗ୍ରାଇଣ୍ଡର ବି ଲାଗିଯାଏ ତାକୁ ମଜା ମଜି କରିବାକୁ ପଡେ ତ ମୁଁ ସେଇଥିପାଇଁ ମୁଁ କହିଲି ଦେଖିବା କିଛି ଇଜିରେ କରିବା ପାଇଁ ମୁଁ ଏମିତିରେ ଦେଖିଲା ବେଳକୁ ୟୁଟ୍ୟୁବରେ ଦେଖିଲା ବେଳ ଏମିତି ଦେଖେଇଲା ମୁଁ ଥରେ ଟ୍ରାଏ ବି କଲି ଏମତି ଗ୍ଲାସ୍ ରେ ପୂରେଇକି ରଖିଦବ ତାପରେ ଦି ତିନି ଘଣ୍ଟା ପରେ ଏମିତି ଢାଳିଲା ବେଳକୁ ସେ ପାଣି ଗୁଡା ନିଗିଡି ଯିବ ଉପରେ ସବୁ ସର ଗୁଡାକ ଯାହା ଥିବ କରେରେ ଲାଗିକି ଥିବ ଆଉ ଉପରେ ବି ବହୁତ ସାରା ସର ବି ରହୁଛି ଯଦି ତମ କ୍ଷୀରର ସର ଟା ଭଲ ଥାଏ ତ ପାଣି ବେଶୀ ବାହାରିବନି ତ ତାକୁ ଫୁଟେଇବେ ଦେଖିବେ ବଢିଆ ଘିଅ ବାହାରିବ
ହଁ ସେମିତି ମୁଁ ଦେଖିଥିଲି ଥରେ କିନ୍ତୁ ଏ ବାଟା ବୁଟି ମୁୂଆ ନକ ମୁଁ ସିଧା ସରକୁ ଢାଳି ଦିଏ।
ହଁ ସେମିତି ବି କରୁଛନ୍ତି ହଁ ଟ ଘିଅ କ୍ଵଣ୍ଟିଟି ବୋଧେ ଏପଟ ସେପଟ ଆସୁଥିବ ବୋଧେ କିନ୍ତୁ ଏମିତିରେ ବି ହଁ ହଉଥିବ ଆଉ।
କିନ୍ତୁ ନାହିଁ ମାମୁ ଠାରୁ କଣା ମାମୁ ଯେମିତି ଭଲ ଲାଗୁି
କଣ କହିଲେ?
ବୋଲି ନାହିଁ ମାମୁଁ ଠାରୁ
ହଁ ଘିଅ ହଁ ଘିଅ ତ ଏତେ ରେଟ୍ ହେଲାଣି। ଘରେ ଏମତି କଲେ ଆହୁରି ସୁବିଧା ଆଉ ମାନେ ଘିଅ ତ ଆମର ଡେଲି ୟୁଜ ଛୋଟ ଛୁଆକୁ ମୁଁ ତ ଡେଲି ଘିଅ ଖୁଆଉଛି ଆଉ ମୁଁ ବି ନିଜେ ଖାଉଛି କାରଣ ସ୍ତ୍ରୀ ଲୋକମାନେ ଘିଅ ଖାଇବା ଟା ସବୁଠୁ ଭଲ। ସମସ୍ତେ କୁହନ୍ତି ଘିଅ ଖାଇଲେ ହଁ। ମୋଟା ହେଇଯାଆନ୍ତି କଣ କିନ୍ତୁ ସେଇଟା ଜମା ବି ନୁହେଁ ଘିଅ ଟା ଖାଇବା ଦରକାର ତମର ଯଦି କନଷ୍ଟିବେସନ ହୋଉଥିବା ଗରମ ପାଣିରେ ଘିଅ ଗୋଳେଇକି ଯଦି ସକାଳୁ ତମେ ପିଇଲ ତ କନଷ୍ଟିବେସନ ବି ହବାର ନାହିଁ ଆଉ ତମ ସ୍କିନ୍ ବି ବହୁତ ଗ୍ଲୋ କରିବ। ଦେଖିବେ ୟୁଜ୍ କଲା ପରେ ଜାଣିପାରୁଥିବେ ଯଦି ଆପଣ ୟୁଜ୍ କରୁଛନ୍ତି ହୁଁ।
ପ୍ରୋବ୍ଲେମ ବୋଲେ ଟିକେ ଘରେ ସବୁ ଦେଖୁନାହାନ୍ତିେ ସବୁ ନିୁଜ ଏମିତି ଘିଅ ହାଟ ବାହାରି ପଡିଛି ବାହାରି ପଡଛି ମୁଁ କହିଲେ ଆମର ତ ଅଜାଇ ମାନେ ସବୁ ପୁଣି ଘିଅ ଖାଉଥିଲେ। ଏତେ ହାର୍ଟ ଥିଲା ଏବେ ସବୁ ଆସୁଛି ନା ଆଉ।
ହଁ ଏବେ ମାନେ ଯେତିକି ମିଛ ବି ଚର୍ଚ୍ଚା ହେଇଯାଉଛି ଆଜିକାଲି। କିନ୍ତୁ ସେଇଟା ବି ଡର ଲାଗୁଛି କିନ୍ତୁ ମୁଁ ତ ଡେଲି ମୋର ଘିଅ ଖାଇଲେ ଭଲ ତ ଡକ୍ଟର ମାନେ ବି କହୁଛନ୍ତି ନା ଗୋଟେ ଚାମଚ ତ ସବୁ
ହୁଁ ଗୋଟେ ଚାମଚ ବି ସବୁ ମୁଁ ବି ସବୁବେଳେ ଗରମ ପାଣିରେ ଗୋଳେଇକି ସେ ପିଏ।
ଉଁ ମୋ ଝିଅକୁ ବି ଏମିତି ରୁଟି ରାତିରେ ରୁଟି ରଖିଦେଇଥିବି ରୁଟିକୁ ସକାଳୁ ଘିଅ ମାରିକି ଖାଇଲେ ବି ବହୁତ ବଢିଆ ମାନେ ଏଠି ଗରମ କରିକି ତାକୁ ଘିଅ ମାରିକି ଦେବେ। ନେଇଛି କି ଛୁଆଙ୍କୁ ବହୁତ ବଢିଆ। ଆଜ୍ଞା। କାରଣ ଡକ୍ଟର ମାନେୋଟେ ଆୟୁର୍ବେଦିକ ଡକ୍ଟର ମୁଁ ମାନେ ଏମିତି ମୋବାଇଲ ଦେଖଥିଲି କହିଲେ ସବୁଠୁ ବେଷ୍ଟ ରାତିରେ ଯେତିକି ରୁଟି ତମର ମାନେ ତମ ଦେହ ପାଇଁ ବେନିଫିଟ ନୁହେଁ ସକାଳୁ ବାସି ରୁଟିରେ ଘିଅ ମାରିକି ଆପଣ ଖାଇବେ ବହୁତ ବେନିଫିଟ ତା ସହିତ ଗରମ କ୍ଷୀର। କ୍ଷୀର ତ ମୋ ଝିଅ ଏମିତିରେ ପିଇବାକୁ ଭଲ ପାଏ କିନ୍ତୁ ତା ସହିତ ମୁଁ ଜାମ୍ ଏମିତି ଘରେ ବନେଇଛି ତ ତାକୁ ମୁଁ ଲଗେଇକି ଦେଇଦିଏ ସିଏ ଖାଇବାକୁ ତାକୁ ବହୁତ ପସନ୍ଦ ହୁଏ।
ନାଇଁ ଘିଅକୁ କ୍ଷୀର ସହିତ କାଢିଦେଲେ ଝାଡା ହେଇଯାଏନି ପେଟ ଗରମ ହେଇଯାଏନି।
ନା ନା ସେମିତି କିଛି ହୁଏନି କ୍ଷୀର ହଁ କ୍ଷୀର ତ ଗରମ ତ ମାନେ ଗରମ। ପୁରା କ୍ଷୀର ମୁଁ ତ ଦିଏନି କିନ୍ତୁ ହାଲକା ଉଷୁମ ଥିବ ସିଏ ଖାଏ କିଛି ସେମିତି କିଛି ଇଫେକ୍ଟ ତ ହୁଏନି।
ସୁଟ ହଉଛି ତାହେଲେ ଦେହକୁ।
ହଁ ସୁଟ ହଉଥିବ ହଁ କେତେବେଳେ କାହାର। ମାନେ ଯଦି କିଛି ପ୍ରୋବଲେମ ଥିବ ତ ସୁଟ ହଉନଥିବ ବେଳେଳେ କିନ୍ତୁ ମୁଁ ତ ଦିଏ ସେ ବି ଖାଏ ଘିଅ ର ସେ ତାରମ ମୁଁ ଘରେ ବେଇକି ତାକୁ ଦେଇକି ଚାରିପଟେ ଦେଇଦେଲେ ସେ ନିଜେ ତାକୁ ରୋଲ କରିଦେଲେ ମାମା ରୋଲ ହଁ ଚାଲ ଖାଇଲା ତାକୁ ରୋଲ ଭାରି ପସନ୍ଦ। କିଛି ବି ନଥିଲେ ମୁଁ ଗାଜର ଆଉ ପିଆଜକୁ ଟିକେ ଭାଜିଦେବି ତେଲରେ ରସୁଣ ଦେଇକି ରସୁଣ ଟିକେ ଟିକେ କାଟିକି ଟିକେ ପିଆଜ ସ୍ଲାଇସ୍ କରିକି ଆଉ ଟିକେ ଗାଜର କାଟିଦେବି ଛୋଟ ଛୋଟ କରିକି ତାକୁ ଟିକେ ଭାଜିଦେବି ଟମାଟୋ ସସ୍ ଟିକେ ପକେଇଦେବି। ହେଇଗଲା ତାର ମାନେ ରୁଟିରେ ଦବା ପାଇଁ ତ ସିଏ ତାକୁ କଣ କରି ରୁଟିରେ ଘିଅ ମାରି ତା ମଝିରେ ଏମତି ଏମିତି ରୋଲରେ ସଜାନ୍ତିନି ଭିତରେ। ହଉ ମୁଁ ଗାଜର ଆଉ ପିଆଜ ଏମିତି ସଜେଇ ଦିଏ। ସେ ତାର ପ ଗୋ ମାନେ ଏମିତି ମୋଡିକି ଦେଇଦେଲେ ରୁଟି ଭଳିଆ ସିଏ ତାର ଖାଇଲା। ମାନେ ତମକୁ ଆଉ ଝିନଝଟ ବି କରିବନି ସେ ତାର ଆରାମସେ ଖାଇଦଉ।
ହଁ ବଢିଆ ତାହେଲେ ସେଥିରେ ଆଉ ଟିକେ ପନିର ଖଣ୍ଡେ ଖଣ୍ଡେ ବି ଟିକେ ପକେଇଦେଲେ ବି ଆହୁରି ଟେଷ୍ଟ ଆସିବ ନା।
ଛୁଆଙ୍କୁ ଯେତ୍ ତେ ମାନେ ସେଇ ଖାଇବାକୁ ଯେତେ ଭେରାଇଟି କରିକି ଦବ ସେମାନେ ଆହୁରି ପସନ୍ଦ କରିବେ ଖାଇବାକୁ। ଛୁଆ ନା ସେମାନେେ ଆଖି ଦେ ଆଖି ସବୁ ଭଲ ହେବା ଦେଖା ଯିବା ଦରକାର।
କଲର ଫୁଲ ହେଇଗଲା ଗାଜର ମିଶି ଆସିଗଲା ତାଙ୍କୁ ସୁନ୍ଦର ଲାଗିଲା।
ହଁ।
ଖାଇବାକୁ ମଜା ଟେଷ୍ଟ ବି ଆସୁଥିବ ନିହାତି।
ହଁ ଟିକେ ମିଠା ମିଠା ସସ୍ ଟା ଟିକେ ମିଠା ମିଠା ଲାଗେ ନା। ତ ମିଠା ମିଠା ଲାଗିଲା ଇଆଡେ ଗାଜ ର ବି ଦେହ ପାଇଁ ଭଲ। ପନିର ବି ପକେଇଲେ ପନିର ବି ଭଲ। ତ ଏମିତି ରସୁଣ ବି ଟିକେ ପକେଇଦ ଶୀତ ଦିନେ ରସୁଣ ଟିକେ ଖାଇଲେ ଭଲ ସେମିତିରେ ତ ଖାଉନାହାନ୍ତି। ରସୁଣ ଟିକେ ଭାଜିଲା ଭଳିଆ ତେଲରେ ହେଇଗଲା। ସେଇୟାକୁ ଟିକେ ପକେଇଦେଲି।
ରସୁଣ ଭଜା ତ ଯୋଉଥିରେ ପଡିବ ସେ ଟେଷ୍ଟ।
ହିଁ ହିଁ ହିଁ ହିଁ ହଁ। ଏଇଥି ପାଇଁ ସେ ଖାଇଦିଏ ଆରାମସେ ଆଉ ହଇରାଣ କ ପରିବାର ବି ନାହିଁ ଆଉ। ତାକୁ ଭଲ ଲାଗେ ସେଇଟା ମାନେ ଜାମ୍ ଟିକେ ମାନେ କଣ ଖଟା ମିଠା ରହେ ନା ତାକୁ ଟିକେ ଖଟା ମିଠା ରାଗ ତାକୁ ଟିକେ ପସନ୍ଦ। ଆଉ ପନିର ବି ପଡ଼ିଲା ତ ଖାଇଦେଲା। ତମେ କେବେ ବନେଚ ନା ନାଇଁ?
ମୁଁ ସେମିତି କଣ ପିଜ୍ଜା ଟାଇପ ରୁଟି ଯାନ ମାନେ ରୁଟି ଉପରେ କାହାର ଗୋଟେ ଦେଖିଥିଲି କିଏ ଗୋଟେଏ କହୁଥିଲା ପୋଡକାଷ୍ଟ କୁ ଆସିଥିଲା ସେ କ୍ୟାପସିକମ ଟିକେ ପିଆଜ ଖଣ୍ଡେ ପନିର ଟିକେ କସ୍ତୁର ମେଥିରେ ଛିଞ୍ଚି ଦେବେ। ତାପରେ ତାୱାରେ ଏମତି ହେଟାକୁ ବସେଇଦବେ ମାନେ ପଜା ଟାଇପ ର ପିଜା ତା ନା ଦେଇଥିଲେ ତ ଭଲ ଟେଷ୍ଟ ଲାଗେ ମୁଁ ଖାଇବାକୁ ଇଁ ବହୁତ ବଢିଆ ଲାଗେ। ଆ ତ ବନେଇକି ଖାଉ ଆମେ ଆଉ। ସେମିତି ବନା ରୋଲ କେବେ ଆଜି ଯାଇକି ରୋଲ ବନେଇ ପାରିନି ତ ଆଉ କଣ ବନେଇବି।
ହିଁ ହିଁ ଓହୋ ହଉ ନ ଟାଇମ ତମେ ବନେଇବୁ ଆଉ।
କାଲି ଆଜି ଯୋଉ ରୁଟି ବନେଇବି ସେ ଦରୁ ତିନି ଚାରିଟି ରଖିଦେବି କାଲି ବନେଇବି ଗାଜର ଅଛି କ୍ୟାପସିକମ୍ ସସ୍ ଫସ୍ ବି ସବୁ ଅଛି ଏବେ ମୋ ଛୋଟ ଛୋଟ ପ୍ୟାକେଟ ଟା ଆଣେ ବଡ ହେଲା ଦିନ ରାତି ଖାଉଥିବ।
ଆଚ୍ଛା ହଉ ଠିକ ଅଛି ପରେ କଥା ହବା ଆଉ।
ହଁ ଯାଉଛି ଏବେ ବି ଗୋଟେ ଯାଉଛି ରୋଲ ଦେଖି ମୁମ ମୋ ଝିଅ ପାଇଁ ବନଉଛି ଆଉ ତମେ ଯୋଉ ରେସିପି କଲ ସେଥିରେ ବନେଇ ଦଉଛି ଆଉ।
ହଉ ହଉ ଠିକ ଅଛି ବାଏ।